ହଁ।
କୁହ କୁହ।
କଣ କରୁଥିଲ?
ଆଜ୍ଞା?
ଫୁଣି ଆଜ୍ଞା ଲ କଣ କରୁଥିଲ?
ତ ଆଉ କଲେଜ କଲେଜ ଯାଇନି ସେ ସାଙ୍ଗ ମାନେ ସବୁ ଖଟି କରଥିଲୁ ଆଉ। ତାପରେ ବସିକି ଏ ଏ ଖାଇବାକୁ ଖାଇକି ଆସିକି ଜଷ୍ଟ ବସିଚୁ ଏଇନା ଆଉ।
କଲେଜ ଯାଇନି ଇଁ ଇଁ ଘରେ ସୋଇଚି। ଏଁନେ ଦୋଳି ଖେଳି ଖେଳି ଆସି ଘରେ ସୋଇଚି।
ଭଲ ଆଉ ଆରେ ଆକଚୁଲି ଆମେ ମାନେ ଆକଚୁଲି ମାନେ ଏଠି ଆମେ ଯୋଉ ଅଛୁ ହେଲା ତ ଆମେ ସେ ଆଇପିଏଲ ସେ ଆପ ସବୁମାନେ କଥା ହଉଛନ୍ତି, ହେଲା ତ ମୋ ଚାରିଟା ଝିଅଙ୍କ ଯୋଉ ସଙ୍ଗେ ସେମାନେଗୋଟେ କଥା ହଉଛନ୍ତି ତ ମୋ କଥା ସେମାନେ ମତେ ମିଶାଇଲେନି ହେଲା। ତ ମୁଁ ତମକୁ ମସେଜ ଟେ କରଥିଲ ଆଉ। ମେସେଜ୍ କଁ ପାଇଁ ସେ ମାନେ ସେ ସେମାନେ ଚାରି ଜଣ ଅଛନ୍ତି ନା ସେ ନା ଅଲଟର୍ ନେଟ୍ କରିକି ଧିରେ ଧିରେ କଥା ହଉଛନ୍ତି। ତ ମୁଁ ଯେହେତୁ ଏକା ରହିଯାଉଛି ତ ସେଇ କହିଲା ଠୁ ଆଉ। ଖୁ ପଚାର ତ ସେ ତମକୁ ପଚାରି ଦେଲେ ତମେ ତ କହିଲେ କି ଯେତେବେଳେ କଲ୍ କଲେ ହବ। ଦେଲେ ଆଉ। ଆଉ ତମେ କଣ କରୁଚ ଖାଇସାରିଲଣି? ଆଛା।
ତ ଡାଲି ଆଉ ଅଜା ଘର ଯାଇଥିଲା ଆଉ।
ଆ ସାଧା ନା?
ଉଁ ଆମର ତ ସବୁନବେଳେ ସାଧା ଉଁ ହୁଁ।
ହ୍ୟାଲୋ।
ହୁଁ।
ହ୍ୟାଲୋ।
କୁହ।
ମୁ କହିମାନେ କସୁଗାଉନି କି।
ହଁ ହଁ ଶୁଣାଯାଉଛି ନ ଶୁଣା ହେଲେ କହିବି ସାଙ୍ଗେ ସାଙ୍ଗେ।
ଓ ହୋଉ ହଉ କଣ କୁହ?
ସ୍ଲୋ ହେଇଗଲାଠୁ କଟି ଯାଉଛି। ରିଜେକ୍ଟ ହେଇଯାଇଛି ମୋର ଦିଟା।
ଓହୋ ମାନେ ଏବେ ତମ ଭଏସ୍ କ୍ଲିୟର ସୁଭୁଚି କହୁଥିଲ କୁହ ତମେ କଲେଜ୍ କୋଠି ଯାଉଚ ଅଁ।
ଭଏସ୍ ଟା ଯେମିତି ଅଛି ସେମିତିରହିବ। ନହେଲେ ଭଏସ୍ ସ୍ଲୋ ହେଲେ ବି କଟି ଯାଉଛି।
ଓହୋ ମୁଁ କହିଲି ଜଣେ କଲେ ମୁଁ କହିଲି ତମେ କଲେଜ କୋଉଠି ଯାଉଛ?
ଆମର କଲେଜ ବାରଙ୍ଗ କଲେଜ।
ତମେ କଲେଜ କେବେଠୁ ଯା ଯିବ ମାନେ ଯାଉଚ କେବେ ଆଁ
ଠୁ।
ସୋମବାରଠୁ ନା ଆଛା। ଆଜି ସବୁ ଦିନରେ କଣ କଣ କରିଚ ନା ଆଉ କିଛି କୁହନ୍ତୁ କୋଉ ଟପିକ ରେ କଣ ତମ ଟେନ୍ଥ କୋଉଠି ଥିଲା?
ଏମତି ମୋର ଏଇ କେନ୍ଦୁ ପାଟଣାରେ।
ଓହୋ ପ୍ଲସ ଟୁ ବି ସେଇଠି।
ପ୍ଲସ୍ ଟୁ ହଁ ସେଇଠି ହବ।
ଓ ହୋ ଆଚ୍ଛା। ତା ପ୍ଲସ ଟ୍ରି ବି ଅଲଗା ନା ବାରଙ୍ଗ ନା କଣ କହୁଥିଲ।
ପ୍ଲସ ଥ୍ରୀ ବି ସେଇଠି। ସେମ୍ କଲେଜ୍ ମୋ କଲେଜେ ଚେନ୍ଚ୍ ହେଇନି ପାଖାପାଖି ସବୁୁରା ଆମର।
ଥିଲା ପର୍ସେଣ୍ଟଜ୍ ମାର୍କିଂ ପ୍ଲସ୍ ଟୁ।
ଭଲ ଥିଲା।
ତେ ମାନେ ଗରମ ହେଉଛି ନା ମେଘ୍ ହେଇଛି।
ଭାଇ
ଆଁ
ହଁ ଗରମ କିନ୍ତୁ ପ୍ରବଳ ହଉଛି ଗୁଳି ଗୁଳି।
ମୁଥିଲ ଟିକେ ପସନ୍ଦ ଥିଲା।
ଆଜ୍ଞା?
ସେ
ଆଁ
ସିକ୍ଟୀ ପରସେଣ୍ଟ
ଆରେ ତ ଭଏସ ପୁରା ସ୍ଲୋ ହେଇଗଲା।
ହଁ।
ହ୍ୟାଲୋ
ହ୍ୟାଲୋ
ହୁଁ କୁହ କଣ କଣ କହିଲ?
ସୁଗନ୍ଧ ଭହେଶ ପୁରା ସ୍ଲୋ ସ୍ଲୋ ହଉଚେ।
ସିକ୍ଟି ପରସେଣ୍ଟ ସିକ୍ସଟି ପରସେଣ୍ଟ।
ସ, ଆଉ କଣ କହୁଛୁ କୁହ?
ପ୍ଲସ ଟୁ ରେ ତମର କେତେ ଥିଲା?
ମୋର ପ୍ଲସ ଟୁ ରେ?
ହ।
ମୋର ଥିଲା ଫିପ୍ଟି ଥ୍ରୀ ପରସଣ୍ଟ। ମୋର କମ୍ ହେଇଥିଲା ପ୍ଲସ ଟୁ ଟା ଅକ୍ଚୁ
ମୋର ବି ମୋର ବି ମୋର ସତ କଥା କହୁଚି ପ୍ଲସ ଟୁ ରେ ସିକ୍ସି ପରସେଣ୍ଟ। ଥିଲା। ଟେନ୍ଥ ରେ ଥିଲା ଏଇଟି ପର୍ସେଣ୍ଟ।
ମୋର ଥିଲା ଟେନ୍ତ ରେ ସେଭେଣ୍ଟି ପରସେଣ୍ଟ। ପ୍ଲସ ଟୁ ରେ ମୋର କମିବାର ରିଜିନ ହଉଚି ମୁଁ ନିଜେ।
ମୁଁ ମୁଁ ବି କମିବାର ରିଜିନ୍ ହଉଚି ମୁଁ ନିଜେ, ମୁଁ ନିଜ ପଢୁନଥିଲି।
ଏକ୍ଜାକ୍ଟଲି ମୁଁ କଣ କହଲି ମାନେ ପ୍ଲସ ଟୁ ଫାଷ୍ଟ ଇଅର୍ କଣ ହେଲା, ମୁଁ କଲେଜ ଗଲି ପୁରା ସେଭେନ ଟି ମୋ ଉପରେ ସେଭେଣ୍ଟି ଫାଇବ ରହିଲା ମୋ ଆଟାନସ। ସେକେଣ୍ଡରେ ମସ୍ତାନୀ ଷ୍ଟାର୍ଟ ହେଲା। ଗାଡି ଧରିକି ୟାଡେ ସ୍ୟାଡେ ବୁଲା ସାଙ୍ଗ ମାନଙ୍କ ସହିତ। କ୍ଲାସ ନାଇଁ। ଖାଲି ପ୍ରାକ୍ଟିକାଲ ଯିବୁ ଏକ୍ଜାମ ଯିବୁ ସେତିକି। ଟିକେ ଭାବୁଥିବ କଣ ପାଠ ମନ ଥିବ ଆଉ।
ଆମର ବି ସେଇଆ ଫରକ ହେଲା। ସେଇଆ ହିଁ କଲେ ସବୁ ପିଲା।
ଟ୍ୟୁସନ୍ ଗଲି ଟିୟୁସନ୍ ରେ ଏକଜାମ୍ ସବୁ ଭଲ କଲି। ମାନେ ଟ୍ୟୁସନ୍ ଏକଜାମ୍ ରେ ଟ୍ୟୁସନ ରେ ଭଲ କଲି ସବୁ କଲି। ଗୋଟେ ମେନ୍ ଏକ୍ସାମ୍ ବଳକୁ ଗଲା। ତ ସବୁ ସବୁ ଜାଗାରେ ପାଣିରେ ଫସର ଫାଟିଲା। ତେଣ ତାପରେ ତ ତାର ନାଁ କମିଗଲା ଆଉ। ମାନେ। କିନ୍ତୁ ମାର୍କ କଟ ମାନେ କମେଇହେଲା ଆଗ ମୁଁ ଭାବିଚି କି ମନ୍ଦିରରୁ ଫେରିଲି କିମ୍ୱା ଆର୍ କମେଇଲା କାକୁ ମୁଁହ ଦେଖେଇ ପାରିବିନି, ଭଲ ଲାଗିଲାନି। ସେ ତାପରେ ଦି ଦିନ ପରେ ତାହେଲେ ଟିକେ ମୋଟିଭେଟ ହେଇଗଲି। ଛାଡ ମାର୍କ କଣ କରିବା। ମାନେ ଆକଚୁଲି ମାନେ ମାର୍କ କମିଗଲେ ମାନେ ସବୁ ମାନେ ଘର ଫେମିଲି ଉପରକୁ କି ପୁଅ ର ମାର୍କ କମି, ଝିଅର ମାର୍କ କମିଗଲା, ପାଠ ପଢୁଥିଲା ମା କମିବା ଲଗବା ପାଇଁ ସେଇ ସବୁ କୁହନ୍ତି, ଅ ସେ ସବୁ ଗୋଟେ ମୁଣ୍ଡରେ ପସାଇ ତାପର ଦିନ ଦି ଦିନ ଗଲାଣି ସେ ମ ବନ୍ଦ ମାନେ ବାହାରେ ବନ୍ଦ ହେଇଗଲା। ମାନେ ଲୋକ କଥା ଲା, କିନ୍ତୁ ତାପରେ ଆଉ କାହା ସହିତ ମନ ହେଲେନି।
ହଁ ହଁ, ରିଜଲ୍ଟ ବାହାରିଲା ବେଳେ ଟିକେ କୁହନ୍ତି ତାପରେ ସରିଗଲା। କହିବା।
ଯ ଦି ଦିନ ଚାରି ଦିନ କହିବେ ଦେନ୍ ତାପରେ ସିଏ ତାଙ୍କ ବାଟରେ ଆମ ବାଟରେ ମୁହକୁ ମୋଡ଼ିଦେଲେ ପ୍ରଥମେ ମୁଁତ କାହା ମୁଁ ତାନେ ମୁଁ ତଖ ପାଖକୁ ଗଲିଣିି ତ ସେ କହିବେ ବି କଣ ପାଇଁ।
ବା
ଆଉ କଣ କହୁଛୁ କହ
ବେଶୀ କହିଲେ ତାକୁ କହିବ ତୁ ପରୀକ୍ଷା ଦବାକୁ ଗଲୁନି ମୋ ସହିତ ଟିକେ। ଯାଇଥିଲେ ଯିଏ କହିବ ତାଙ୍କ ଟିକେ ମୋ ସହିତ ପରୀକ୍ଷା ଦବାକୁ ଯାଇଥିଲେ ଭଲ ହେଇଥାନ୍ତା।
ଏକଜାଟଲି ଏଇଟା ପଏଣ୍ଟ ଭାଇ ଯିଏ ମାମୁଁ ମାଇଁ ମାମୁଁ ମାଉସା ମାଉସୀ ଯିଏ ପଚାରିବ ପୁଅତ ପାଠ ପଢିଥିଲା ମାର୍କ କାଇଁ କମିଲା ଆରେ ଭାଇ ପାଠ ପଢିଥିଲି କୋଶ୍ଚିନ କଉଭଳିଆ ଆସିଲା କଉ ଭଳିଆ ମୁଁ ଲେଖିଛି ସେଇଟା ଦେଖିବା କଥା
ତାପରେ ଆମବେଳକୁ ଏନି ବି ଲାଗୁ ହେଲା ନୂଆ
ହଁ ସେଇତ କଥା- ଥା ପଡିଚି। ଅ ଭାଇ ଆମର ଇଏ ଥିଲା ଆମର ଏନି ପି ପାଇଁ ନଥିଲା ବୋଧ ଆମର ଏବର୍ଷ ଏନି ପି ଲାଗୁ ହେଲା।
ଏଇ ବର୍ଷ ଆମର ବି ତ ଏଇ ବର୍ଷ ଏନି ପି ଲାଗୁ ହେଇଛି।
ହଁ ଆ ଆ ଆମର ତ ପ୍ଲସଟୁ ରେ ନଥିଲା।
ନା ପ୍ରଶ୍ନ ଆମର ନଥିଲା।
ମୋର ଏବେ ହିଁ ଚାଲିଲା।
ଦଶମ ଦଶମ ବଢିଲା ବେଳେ ଦଶ ଅଶୀ ମାର୍କର ପରୀକ୍ଷା ଦେଲୁ ନୂଆ ରୁଲ
ଓହୋ ମୁଁ ତରେ ଏଠି ଶହେ ମାର୍କର ମୋର ପ୍ଲସ ଟୁ ରେ ବି ଦେଇଥିଲି ଶହେ ମାର୍କର ମୁଁ ଅଶି ମାର୍କ ଦେଇନି।
କିନ୍ତୁ ଆମର ଅଶି ନୁହଁ ମୋର ଅଶୀ ମାର୍କ ରହିଥିଲା ଆମ ଗମେଣ୍ଟ ସ୍ ସ୍କୁଲ ରେ ପଢୁଥୁଲୁନା।
ଓ ଗମେଣ୍ଟ ମୋର ପ୍ରାଇଭେଟ ଥିଲା ଶଶୁ ମନ୍ଦିର।
ମୋର ବିତ ଶିଶୁମନ୍ଦିର ଥିଲା ମୋର ଟେନଥରେ ଗରମେଣ୍ଟ ଟେନଥରେ ମୁଁ ଗମେଣ୍ଟ କେବଳ ପଢିଛି। ମୁଁ ଯାହା ନାଇନଥ ଯାଏ ଶିଶୁମନ୍ଦିରରେ ପଢିଛି ଖାଲି ଦଶ ମଟା ଗମେଣ୍ଟ ରେ ପଡିଛି।
ଆଚ୍ଛା ମୋର ଆକଚୁଆଲି ମୁଁ ଗମେଣ୍ଟ ଯାଇଥାନ୍ତି ହଉ।
ଟିକେ ଆମର ଶିଶୁ ମନ୍ଦିର କଥା ନା ଗୁରୁଜୀ ଗୁରୁମା।
ତାର ଭୋଚୁନ୍ଦର ଗାଇକି ଚାଲ ଖାଇବାକୁ ଯ ପୁଣି ସାର୍ଟିଂରେ ଦୀପଙ୍ଗ ଜ୍ୟୋତି। ତାପରେ ଗୁରୁବନ୍ଧନା।
ହଁ ପରା ସିଏ ଯାତ୍ରା ସିଏ ଗୋଟେ ଥିଲା ଯାତ୍ରା।
ସପ୍ତାହକୁ ପୁଣି ଦିନେ ଡ୍ରିଲ ଦିନେ ଯୋଗ।
ହୁଁ।
ଶିଶୁ ମନ୍ଦିର ଛୁଆମାନେ ସେ ଯୋଉ ମାନେ ଓଉ ମାନେ ମାନେ ମାନେ ପୂଜା ପର୍ବରେ ସେଉ ବୁନ୍ଦିଆ।
ହଁ ଅକେଜନ କିଛି ଆମ ଅକେଜନ କିଛି ନଥାଏ, ଅକେଜନ ବାହାର ଡ୍ରେସ ପିନ୍ଧିକି ଯା ସେଟା ଅଲଗା ନଥାଏ ଆମ ସ୍କୁଲରେ ଆମ ସ୍କୁଲ ନାଲି ଧଳା ନାଲି ଧଳା।
ଆ ଆମ ଥିଲା ବ୍ଲୁ ମାନେ ଆମ ସେ ବ୍ଲୁ ଧଳା। ମାନେ ଆମର ସୋମବାର ମାନେ ଆମର ଖାଲି ସୁମ ଶ ହଁ ହଁ।
ହ୍ୱାଇଟ ବ୍ଲୁ।
ହଁ ଆମର ରେଡ ନଥିଲା।
ଆମର ବି ରେଡ ନଥିଲା ସକ୍ସ ରେଡ ଥାଏ।
ହଁ ହଁ ହଁ ହଁ ହଁ ହଁ ହଁ ହେଇଟା ମନେ ହଁ ସେଇଟା ମୁଁ ବୁଝିପାଇଲି ସେଇଟା। ବଟ୍ ତାପରେ ଲାଇନଟାତ ମାନେ ନାଇଁ ତମ ତ ସବୁ ହ୍ୟୁଇଟି ମାନେ ସବୁ ନାଟେ ଆମର କିନ୍ତୁ ହ୍ୟୁଇଟ। ଆମର ଆକ୍ଚୁଲି ଆମେ ସେଭେନ ଯାଏ ଥିଲା ରେଡ ଆଉ ମାନେ ହ୍ୱାଇଟ ଦେନ ତାପରେ ତେତେତ ମାନେ ଯେତେବେଳେ କ୍ଲାସ ବଢିଲା ମାନେ ଟାଇମ୍ ଟା ହଁ ପୁରା ପୁରା ଷ୍ଟାମ୍ପ ଲାଗିଥିବ। ଲେଖା ଲେଖା ହେଇଥିବ ସରସ୍ବତୀ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ଆଉ।
ଆ ସେ ମାମାର୍କା ମରା ନା ଆମର ନଲି।
ତାପରେ ସବୁ ମାନେ ସବୁ ଏଥିରେ ସବୁ ମାନେ ପୂଜା ପର୍ବରେ ଯାଅ ମାନେ ସଅ ସରସ୍ଵତୀ ପୂଜା ଜଲଦି ଯାଇକି ଏଠି ବସ ଭୋଗ ଖାଅ ଇଏ କର ସିଏ କର। ଉଁ ମୋ ଆକଚ୍ୟୁଲି ମାନେ ମାନେ ମୁଁ ଏବେ ମାନେ ରହୁଚି ଡୁମଡୁମ ଭୁବନେଶ୍ଵର।
ହଁ।
ତମ ସ୍କୁଲ ଥିଲା ପାତ୍ରପଡା ପାଖରେ ସେ ଗୋଟେ ଆପଣ ମାନେ ଏମ୍ସ ରେ ଅଛନ୍ତି ଏମ୍ସ ତମେ ଏମ୍ସ ଜାଣିଚ ଏମ୍ସ ହସ୍ପିଟଲ? ସେ ଏମ୍ସ ର ପଛପଟ ଗେଟ ପାଖରେ ଥିଲା ଗୋଟେ ସ୍କୁଲଟା ସେଇଠି।
ଓହୋ।
ସେଇ ସ୍କୁଲ ବା
ତମର ବଡ ତମର ବଡ ସ୍କୁଲ ଟା କୋଉଠି ତମର ବଡ ସ୍କୁଲ ଟା ଥିଲା କି?
ନା ଆମର ଛୋଟ ସ୍କୁଲଟେ ଥିଲା। ମାନେ ସେ ଆମର ନାହିଁ କଲେ ସେ ଆୁକଚୁଆଲି ମାନେ ଆ ଆମର ସେଠି ମାନେ ମାନେ ଶିଶୁ ମନ୍ଦିର ଆମର ଏଇଠି ଖାଲି ଗୋଟେ ଅଛି ମାନେ ବ ମାନେ ବରମୁଣ୍ଡରେ ଖାଲି ଅଛି ସ୍କୁ ସ ପ ପ୍ଲସ୍ ଟୁ ନହେଲେ ଆମର କଲେଜ ନଥିଲା ସେଇଠି ଆମର ଟେନ୍ ଯାଏ ହିଁ ଥିଲା ଦଶମ
ଆମ ସ୍କୁଲ ରେ ପ୍ଲସ ଟୂ ପ୍ଲସ ଥ୍ରୀ ସବୁ ଅଛି।
ଆମର ନାହିଁ ଆମର ଆକ୍ଚୁଆଲି ଟେନ୍ ଯାଏ ଥିଲା। ତ ଆମର ତାପରେ ଆମର ଟେନଥ ପରେ ମୁଁ ଅଲଗା ମୁଁ ଟେନ୍ଥ ପରେ ପଢିଲି କ ପ୍ଲସ ଟୁ ମହର୍ଷି। ଦେନ ତାପରେ ଏବେ ବିଜେବି କଳ୍ପନା।
ନାଇ
ନାଇ ଆମର ହେଲା କଲେଜ ଘରିକି ଅଛି ପ୍ଲସ ଟୁ ପ୍ଲସ ଥ୍ରୀ ଅଛି ସବୁ।
ଆମର ନହିଁ। ଏଠି ମୁଁ ଯୋଉ ଏଠି ଯୋଉ ମୁ ପଢୁଛି ଏଠି ସବୁ ଅଛି ପ୍ଲସ ଟୁ, ପ୍ଲସ ଥ୍ରୀ, ତାପରେ ପିଜି, ଏମେ ଏମେ ଏମ ଏସ ଡବଲୁ, ତାପରେ କଣ ଲ ସବୁ ଅଛି। ଯାହା ଖୋଜିବ ସେଇଠି ସବୁ ଅଛି। ଅଲ୍ ଇଁନ ୱାନ ଆଉ।
ଆମ ସ୍କୁଲ ରେ ଥିଲା କି ମୁଁ ପଢିନଲିନି ଆଉ।
ଆମର ସବୁ ନଥିଲା ସ୍କୁଲ ସେ ସ୍କୁଲ। ପୁର ମୋଷ୍ଟ ପପୁଲାର ପିଲା ଥିଲୁ ଆମେ ସବୁ ପୁଅ ପିଲାମାନେ ପଛରେ ବସିଥିବୁ। ଆଜ୍ଞା।
ମେନ୍ ବ୍ରାଞ୍ଚ କଉଟା।
ଆମ ବ୍ରାଞ୍ଚ ମେନ୍ ବ୍ରାଞ୍ଚ।
ହଁ।
ଆମ ବେ ଆମର। ମାନେ ବ୍ରାଞ୍ଚ ଥିଲା ମାନେ ମେ ବି ମାନେ ବରମୁଣ୍ଡା ଥିଲା ମେ ବି। ହଁ ସେଇଠି ହିଁ ଥିଲା। କାରଣ ସେଇଠି ପ୍ଲସ ଟୁ ସେଇଠି ହିଁ ଅଛି।
ହୁଁ ମେ ବ ଆମେ ମୋ ମୋ ସ ଜା ହଉ ତମ ବ୍ରେ ମେନ୍ ବ୍ରାଞ୍ଚ କୋଉ ମତେ ଡରେଇ ଲେ ଛୁଆ ମାଙ୍କଡ କହିକି ଯେ ମୁଁ କିଲ କତିଆ ହୋଇ ଦୋଉଡିଛି ଘରୁ।
ଆଁରେ ଭାଇ ମାନେ ତମେ କେଣେ ବାହାରେ ବସିଥିଲ କି ଓହୋ। ଆଛା ହଉ ଆଉ ହଉ ମୁଁ ତାହେଲେ ରଖୁଛି ଆପଣ ମତେ ଇଭିନିଗ ରେ ମାନେ ତେମେ ଇଭିନିଗ କଲ କରିବ ମୁଁ ଘକୁ ଗଲେ ଆଉ ମେସେଜ କରିଦେବି ଆଉ।
ହଁ ହଁ ହଁ।
ହଉ ହଉ ମୁଁ ରଖୁଚି ତାହେଲେ।
ଅ ହ।